ହଁ କଣ ସରିଲାଣି ଖିଆପିଆ?
ହଁ ଖାଇସାରିଲୁଣି।
ହଁଆ ଶୋଇବା। ହଁ ମୁଁ ଖାଇସାରିଥିନି ଆମର ସେ ତାଙ୍କର ବାପା ତା ବାପ, ପୁଅ ଖାଉଛନ୍ତି ଆଉ।
ଉ ହୁଁ ଆଜି କଣ ରୋଷେଇ ହେଇଥିଲା?
ଆଜି ହେଇଥିଲା ମାଛ ଚୁଡ଼ଚୁଟା ଆଉ ଶାଗ ଭଜା। ହଁ।
ହଁ ପଖାଳ ନା ଗରମ?
ଗରମ ପଖାଳ ବୋଧେ ପୁଅ ଖାଇବ ପଖାଳ ଆଉ ତା ବାପା ଖାଇବେ ଗରମ। ତା ବାପାକୁ କ୍ଷୀର କି ଦହି ଦେଲେ ସିଏ ତାଙ୍କର ଭାତ ଖାଇଦିଅନ୍ତି।
ହଁ ଭଲ ପାଆନ୍ତି ତାପରେ ଯୋଉ ଗରମ ବି ଜୋର ହଉଛି ନା? ଟିକେ ଦହି ପହି ହେଲେ ଭଲ ଲାଗିବ ପଖାଳରେ ଖାଇବା ପାଇଁ।
ନା ସିଏ ବି ଗରମ ଭାତରେ ଦହି ଗୋଳେଇକି ଖାଇଦିଅନ୍ତି। ଏଁ ଆଉ ତାଙ୍କ ପାଇଁ କିଛି ଟେନସନ ନାହିଁ। ହଁ ଦେହ ଭଲ ଅଛି।
ହୁଁ।
ଏହା ବା ଭଲ ଅଛି ଗରମ ଟା ଜର ହଉଛି।
ହୁଁ ପ୍ରବଳ ତ ଗରମ ହଉଛି କଣ କରିବା ଆଉ ହୁଁ ହୁଁ କାଲି ବର୍ଷା ଭଲସେ ହେଇଥିଲେ ଟିକେ ଭଲବି ଲାଗିଥାନ୍ତା।
ହଁ ସେ ଯୋଉ ଗରମ ହଉଛି ସେ ଅଟମେଟିକ ତ ଦେହ ଖରାପ ହେଇଯାଉଛି।
ଉ ହୁଁ ହୁଁ ରଜ ଏମ ରଜରେ କଣ କରିଥିଲେ ଏ ବର୍ଷ?
ହଁ ରଜ ଭଲରେ ହେଇଛି। ଆଉ ଆଉ ବି ପିଠା, ପଣା କିଛି ହେଇନି ଆମର ଆମର ସବୁ କିଣା କିିଣି କରିକି ଦେଇଦବା ଦେନୁ ଆଉ ଯାହା
ଏ ଯୋଉ ଗରମ ହଉଛି କିଏ ପିଠା, ପଣା କରୁଛି।
ଉଁ ନାଁ ପିଠା ପଣା କରିବାକୁ ମତେ ବି ଭଲ ଲାଗେ। କେବଳ ଏକୁଟିଆଟା ହେନି, ଆଉ ପାଖକୁ କେହିନାହାଁନ୍ତି ଏକୁଟିଆଟା କଣ କରିମି ଏକା, ଏଣେ ରୋଷେଇ ବାସ ଭଲ ମନ୍ଦ ହ ଆଉ କେତେବେଳେ ପିଠା ପଣା କରିବି, ଏ କିଣି କୁଣା କି ସବୁ ଦେଇଦବା ଦେନୁ ତାପରେ ଯୋଉ ବନ୍ଧୁବାନ୍ଧବ ଆଇଲେ, ତାକୁ ଖାଇନୁ ଏଇଆ ଆଉ। ଏ ନିିକିମାରେ ଯେତେ ଯେତେବେଳେ ଯେମିତି ପିଠା ପଣା କରିକି ଖାଉଛୁ ସେମତି, ଯେତେବେଳେ ଟିକେ ଫାଙ୍କା ହଉଛି।
ହଁ ଏଇ ବର୍ଷା ପାଣି ଟିକେ ହେଲେ, ପିଠା ଫିଠା କରିବା ପାଇଁ ଖାଇବା ପାଇଁ ଟିକେ ଭଲ ଲାଗେ।
ଭଲ ନାଗିବ ହଁ।
ସିଏ ତ ବ କାହିଁରେ କଣ, କଣ ପିଠା କରିକି ଖାଇବୁ?
ହଁ। ତା କାମ ସାରିକି ଗାଧେଇ ଗଲାବେଳକୁ ହେଇଯାଉଛି ଏଗାରଟା, ବାରଟା।
ଏକୁଟିଆ କହୁଛ ଆଉ।
ଆଉ ଏକୁଟିଆ ଗୋରୁ, ଗାଈ, ଏଇରା ରୋଷେଇବାସ ସକାଳୁ ସବୁ ଇଏ ହେଲାବେଳକୁ ଇଏ ସକାଳୁକୁ ଖାଇକି ଯିବେ, ସିଏ ସବୁ ବାହାରିକି ଯିବେ ସବୁ କାମ କରିକି ନେଲା ବେଳକୁ ଲେଟ୍ ହଉଛି ଟିକେ, ମୋର ଖାଇବା ଟିକେ ଲେଟ୍ ହୁଏ ଆ ହେଇଆ ଲେଟ୍ ହୁଏ।
ହଁ ସମସ୍ତେ ଖାଇସାରିଲା ପରେ ତୁମେ ଖାଇବ ଆଉ ଲେଟ୍ ହବନି।
ହୁଁ। ମୁଁ ତ ସଖାଳୁ କିଛି ଖାଇନିନେଇଁ ସେ ଜଳଖିଆ ପତର ମୁଁ କିଛି ଖାଏନେଇ ଏଇ ଚା ପିଇକି ଖାଲି ରହିମି, ଜଳଖିଆ ଫଳଖିଆ ମୁଁ ଏଇରା ଖାଏନି, ନ ଗାଧେଇଲା ପର୍ଯ୍ୟନ୍ତ ମୁଁ କିଛି ଖାଏନି।
ଉମ୍ ହୁ।
ସେଇଭଳିଆ ଆଉ କଣ କରିବା।
ଉ ହୁଁ ହୁଁ।
ଏଇଁ ଯୋଉ ଗରମ ହଉଛି ଛି ଏଇନାକେ ଗ୍ୟାସ ନ ଭରିବାକୁ ଚୁଲି ଜାଳକୁ ଯୋଉ କଷ୍ଟ ହଉଚି
ହଁ ବା ଗ୍ୟାସ ତ ସହଜରେ ମିଳୁନି କଣ କରିବା ଆଉ। ଉ ହୁଁ।
ଆଁ, ଏ ଚୁଲି ଜାଳର ରୋଷେଇ ଆଉ ଅନ୍ଧାର ଏଇ ମେଘ ମେଘ ହେନେ ହେଲା ନହଲେ ନାଇଁ, ପଦାରେ ତ ଘରେ ଚୁଲି ନୁହେଁ ପଦାରେ ଚୁଲି ଆଉ-ଉ ମେଘ ମେଘ ଯଦି ହେଲା ରୋଷେଇ ଡେରି ବନ୍ଦ, ନହେଲେ ସେ ଯା ସେଇ ଗ୍ୟାସ୍ କତିକି
ହେ ହେ, ହଁ।
ଏଇଭଳିଆ ଆଉ।
ଉଁ ହୁଁ। ଆଉ ତମ ପୁଅ ତମର ପୁଅ ଝିଅ କେତେଟା?
ଆମର ନା, ଆ ମୋର ବା ଝିଅ ଦୋଟି ଆଉ ପୁଅ ଗୋଟିଏ।
ଉହୁଁ ହୁଁ। ଆଉ ତମ ସ୍ଵାମୀ କଣ କରନ୍ତି?
ସିଏ ଯୋଉ ରାଜମିସ୍ତ୍ରୀ। ଝିଅ ପା ଯାଇଛି ସେଇ ଝିଅ ପା ଯାଇଛି ସେଇ ମଝିପାଳରେ।
ହୁଁ।
ଆଁ, ସାନ ଝିଅ ଯାଇଛି ମଝିପାଳେ।
କଣ ବାହା ହେଇଛନ୍ତି?
ହଁ।
ଓହୋ।
ଆଁ
ମଝିପାଲରେ କାଆ ଘର।
ଆଙ୍କ ନାଁ ଟା ତ କହମିନେଇ ତା ଶଶୁର ନାଁ ଟା ହୋଉଚି ମୋ ମୋ ଶଶୁର ନାଁ। କା ମୋ ଆମ ଝିଅ ଶଶୁର ନାଁ ଯାହା ମୋ ଶ ମୋ ଶଶୁର ନାଁ ବି ସେଇୟା ମୁଁ ତ କହିବିିନି। ମଝିପାଳରେ ଯିଏ ଏଇ ଯୋଉ ପୋଷ୍ଟ୍ ଅଫିସରେ ଚାକିରି କରିନେଇ।
ହୁଁ ହୁଁ ସାନ ଏ ଟିକି ଝିଅ।
ଟିକି ଝିଅ ତାଙ୍କ ବଡ ଆପା ପୁଅ ବାହା ହେଇନେଇ ଲିପୁ।
ହଁ ହଁ।
ଉଁ। ସେଇଆ ଆଉ ମ୍ ହଁ।
ଲିପୁ ଯାହାକୁ ବାହାହେଇଛନ୍ତି ତମ ଝିଅ ସିଏ।
ହଁ।
ଅହଁ ଏଇ ଯୋଉ ସୁମି ଯିଏ ତ।
ହଁ ହଁ।
ସିଏ ତମ ଝିଅ?
ହଁ ହଁ ମୋ ଝିଅ ପା।
ଆଃ ଆଉ ମୋ ଝିଅ ଯେ କିନ୍ତୁ ଆ ଆମ ମା ଝିଅ ମା ଝିଅ ତିନିହାଙ୍କୁ ଯିଏ ଦେଖିବ ସିଏ କହିବନି ଆମେ ମା
ତମ ଟୋନ୍ ଟା ବି ଟିକେ ସୁମିଙ୍କ କଥା ଭଳିଆ ଲାଗୁଛି ଯେ ହୁଁ
ଯିଏ ଦେଖିବ ଆମୁକୁ ଯିଏ ଦେଖୁଛି ଆମକୁ କହୁଛନ୍ତି
ହଁ ମୁଁ ଦେଖିଥିମି ତମେ ଆସିଥିଲ ଦେଖିଥିମି।
ହଁ ବଡ ଝିଅ ତ କେତେ ଥର ଗଲାଣି ସେଠିକି।
ହୁଁ।
ହଁ।
ହୁଁ।
ଏ ରଜକୁ ଯିବା କଥା କାହିଁ ଗଲେନି ତାଙ୍କର ହେଟି ହେଣି ତା ଶଶୁର ଦିହ ଖରାପ ହେଲା ଆଉ ଗଲେନି ପଛରେ କେତୋବୋଳେ ଯିବ କରିବ
ହୁଁ ତମ ପୁଅର ବାହାଘର ହେଇନି?
ନା।
ଝିଅ ତ ମିଳୁନାହାନ୍ତି ସହଜରେ କଁ କରିବା।
ହଁ ପୁଅ ଫୁଣି ତାଙ୍କଠାରୁ ପୁଅ ବଡ଼।
ହଁ।
ହୁଁ।
ସମସ୍ତ ତାଙ୍କ ଦି ଭୋଉଣୀଙ୍କଠୁ ତମ ପୁଅ ବଡ?
ହଁ।
ଝିଅ ତ ମିଳୁନି ସହଜରେ କଁ କରିବା।
ସେୟା ପା ଝିଅ ତ କୋଉଠି ମିଳୁନାହାନ୍ତି?
ପୁରବ ଆଜି ପର୍ଯ୍ୟନ୍ତ ବି ବାହାଘର ହୋଉନି।
ନା ପା।
କୋଉଠି ତ ହୋଉନେଇ ଆଉ କଁ କରିବା।
ଝିଅ ବି ଏଇନା ବୋହୁତୁ ସର୍ଟ ହେଇଗଲେଣି ଯୋଉଠି ବି ଝିଅ ଅଛନ୍ତି ସିଏ ଏନଙ୍ଗେଜ୍।
ଝିଅ ଯୋଉଠି ଅଛନ୍ତି ସେମାନେ ଆଗେ ଡିମାଣ୍ଟ କରୁଛନ୍ତି। ଡିମାଣ୍ଟ ଟା ଆଗେ ତା ଙ୍କୁ ଦୋବୁ ତାପରେ ଝିଅ ଆଣିବୁ ତାପରେ ଫୁଣି ଝିଅ ଆଣି ସାରି ଘରେ ବି ଖର୍ଚ୍ଚ କରିବୁ ଆଗରେ ଯେମିତି ପୁଅ ମାନେ ଯାହା କରୁଥୁଲେ ଏଇନାକେ ଝିଅ ଘର ସେୟା କରୁ
ହୁଁ ଉଁ
ଉଁ ହୁଁ
ସିଏ ଯେତିକି ସବୁ ପଳେଇଛନ୍ତି ପଳେଇଛନ୍ତି ଆଉ ତ ଯୋଉ ଝିଅଟି ମାନେ ଅଛନ୍ତି ତାଙ୍କ ବା ହଉ ମା ମାନେ ମଣିଷ ହେଇଯାଉଛନ୍ତି ଆଉ କଣ କରିବ। ଇଏ ପୁଅ ବାଲା ଝିଅ ଗୋଡ ତଳକୁ ଯାଇ ଯାଇକି ତଥାପି ହଉନହିଁ ମୋର ବା ଗୋଟେ ଭାଇର ଆସିକି ଚାଳିଶ ବର୍ଷ ହେଲାଣି ତାର ବାହାଘର ହଉନି।
କାହାର?
ମୋର ଗୋଟିଏ ଭାଇ
ହଁ ଚାଳିଶ ବର୍ଷ ହେଲାଣି
ହଁ ଚାଳିଶ ବର୍ଷ ହେଇଗଲାଣି ଆହୁରି ବର୍ଷେ ଅଛି।
ଝିଅ ମିଳୁନି ଆଉ କଣ କରିବା--ଊଂହୁଁ
ଆଉ କଣ କରିବୁ ଆଉ ନମିଳିଲା କତିରୁ ଆଉ ତାପରେ ତାଙ୍କ ନ ଓ ହେଇନି ତାଙ୍କ ବାହା ରାଶି ଫିଟିନି ଫିଟି ନାହିଁ ବୋଲି ଏ ସଂସାରରେ ଯତିକି ସବୁ ଅଛନ୍ତି ବାହାରେ ଖୋଜୁଛନ୍ତି ବୁଲୁଛନ୍ତି ପାଉନାହାନ୍ତି ଝିଅ କଣ ସମିତିଙ୍କର ଫିଟିିନି?
ନା ହା ଫିଟିଥିବ ଆଉ ହଉ ବାହା ଯାହାହେଲେ ଚାଳିଶ ବର୍ଷ ହେଲାଣି ଆଉ ସିଏ କୋଉ ବର୍ଷ ବାହା ହେବେ ପୁଣି ତା ତ ସଂସାର ପୁଣି କୁଆଡୁକୁ ହବ।
ଅ ସେ କଥା ଛାଡ ଆଉ ତମେ କଣ କରୁଥିଲ?
ଆ ମୁଁ ଏଇ ଯୋଉ ପୁଅ କ ଧରିକି ବୁଲୁଛି ଆଉ କଣ କରମି ସିଏ ଶୋଇକି ଉଠି ପଇିଲା ନା ଆଉ ଯା ତା ବାବା ଆଉ ତା ଦିଦି ଶୋଇଛ ଯେ ସିଏ ଖାଲି ତାଙ୍କୁ ଚଗଲା କରୁଛି ଶୋଇ ଦଉନି ତା ବାବା ରାଗିଲେ ଯେ ମୁଁ ଧରିକି ବୁଲୁଛି ଆମ ବାହାରେ
ଓଁ ହ
କଣ କରିବି ଛୋଟ ହଁ ବା ସିଏ ଥରେ ଶୋଇ ପଇଲେ ନା ଆଉ ଶୋଇ ଶୋଇଲାନି ସେମାନେ ଶୋଇଛନ୍ତି ମୁଁ ପପଛେ ନଶୁଏ ସେମାନେ ଶୁଅନ୍ତି ଆଉ କଣ କରିବୁ ମୁଁ ଧରିକି ତାକୁ ବୁଲୁଛି ଏଇଠି
କେତେ କେତେ ବର୍ଷର ଛୁଆଟି
ଝିଅ ଟା ଯୋଉ ଲାଡୁ ସାଙ୍ଗରେ ଲାଡୁ ରୁ ଦଶ ମାସ ସାନେ
ହଁ
ହଁ ଆଉ ଏଇ ପୁଅଟେ ଏବେ ହେଇଛି ସାତ ମାସେ
ଓହୋ
ଏ ଆମ ଘର ବାହାରେ ବୁଲୁଛି ତ
ହଁ ଛୁଆ କାନ୍ଦୁଛନ୍ତି ଯୋ ମା ମାନେ ବା ଛୁଆ ନ ହେଇଥିଲା ଫନ୍ତେ ଘର ଭିତରେ ଛୁଆ ହେଲା ମାନେ
ହଁ ବା ବାହାରେ କଣ କରିବୁ ହୁ ସେ ଲାଡୁ ଆ ଆଉ ଆମ ଗୁଗୁଲ ଦି ଜଣ ଯା ବହୁତ ସାଙ୍ଗ ସାଙ୍ଗ ଦି ଜଣଙ୍କର
ହୁଁ
ହୁଁ ଏ ସାଙ୍ଗ ହନ୍ତି
ଆଁ ସେ ଗୁଗୁଲ ଗୁଗୁଲ କଣ କୁହେ ଠିକ ହଁ ହଁ ହଁ ହଁ ଛୁଆଟିଏ ଯା ହଉ ନଥୁଣୀ ଖଣ୍ଡେ ତ ମୋର ହେଇଛି ଆଉ କଥା କହୁ କଥା କହୁଛି ମାନେ ଗୋଟେ
କଥା କହିବ ମାନେ ପାଟିରେ ବାଟୁଳି ବାଜିବନି ତା କଥାରେ
ହଁ ଗୋଟେ ବଡ ମଣିଷ ବି ଏମିତି ଗୋଟେ ନେତା ବି ଏମିତି କଥା କହିବନି
ହୁଁ
ଘର କଣ ନା ଆଉ ଏଇନା ଯାଇନି ଦେଖିବା କେତେବେଳେ ଯିବା ସେ ଛୁଆଟା ମନରେ ପଡୁଛି ଖାଲି।
ଆସିଲନି ବୁଲିକି ଯାଇଥାନ୍ତ।
ଏ ଯିବାକୁ କିଛି ନାହିଁ ଗରାମରେ କୁଆଡେ ଯିବାକୁ ଜମା ଇଛା
ହଁ ତାର ଯୋଉ ଗରମ ଖରା କମ ହଉଛି ନା କୁଆଡେ ଯିବା ପାଇଁ ବି
ହୁଁ ହୁଁ। ତାପରେ ଆମ ଲିପୁଟା ବି ଆସୁଛି ପଳଉଛି ସେ ଘରେ ରହୁନାହିଁ।
ହ ଲିପୁ ପା ଏଇନା ରହିଲେଣି ଯୋଡା ନା ବଡ଼ବିଲରେ ଲିପୁ।
ହୁଁ ସେ ଯେତେବେଳେ ଆସୁଛନ୍ତି ସେ ଗୋଟେ ଦିନ ରହୁଛନ୍ତି।
ଖାଲିଟରେ ଘରେ କାଇଁ ରହିବେ ଯୁଆଡେ ହେଲେ ରହିଲେ ଗୋଟେ ଛଆଟା ହେଲାଣି ର ରୋଜଗାର କଲେ ଦି ପଇସା ଲାଭ ଅଛି ଖାଲିଟାରେ ଘରେ ରହିଲି କଣ ମିଳିବ? ହଁ।
ଆ ହୁଁ
ଦିନ ଯାଇଥିଲି ଯେ କହୁଥିଲା।
ଆଉ ସେ ଛୁଆର ତ ଦିନକୁ କୋଡିଏ ପଚିଶ ଟଙ୍କା ଖର୍ଚ୍ଚ ହଉଥିବ। ଡେଲି ଦୋକାନରେ ତ କଣ ଦୁଆର ମୁହରେ ଧାଇଥିବ ସେଇ ଦୋକାନକୁ। ଆ କଣ ଆ ନହଲେ? ମାନେ ଆଇଷ ଟିକେ ଦେଇଥାଉ ତାର ଭଲ ଅଲ ଆର୍ ଜନ ହଗ ରୁ ସବୁବେଳେ ତ ତାର ଦେହ ଖରାପ ଦେହ ଖରାପ ସବୁବେଳେ ହଉଛି।
ଛୋଟ ଛୁଆଙ୍କର ସବୁଳେ ଦେହ ଖରାପ ହଉଛି। ସେ ମଝି ଟା ସେ ଲାଡୁ ସାଙ୍ଗ ଯୋଝ ସାତ ଆସୁ ସବୁବେଳେ ଦେହ ଖରାପ।
ହୁଁ। ଆଠ ବର୍ଷ ପର୍ନ୍ତ ଅଛି ତାର ସେମିତି ତ ଜାତକରେ ଅଛି। ସେ କଣ କେତେବେଳେ କଣ ଭଲ ମନ୍ଦ? ସବୁବେଳେ ଆଉ କଣ ଭଲ ହବ କି?
ହୁଁ ସବୁବେଳେ ଭଲ ହବ କିଁ।
ତାକୁ ଯଦି କହମି ଆଲ ତାକୁ ମୁଁ ଯଦି କହିବି ହେଲେ ଗଲେ ଟିକେ ଫୋନ କରିନୁ ନା କାହିଁକି ଫୋନ କରିନୁ ମୁଁ ତ ଚବିଶ ଘଣ୍ଟା ତ ପାଠ ପଢୁନି ଆଉ କେ ତେଳେ ଫୋନ କରିମି।
ହଁ।
ହ ଏ। କଥା ଶୁଣିଲେ ଟିକେ ଭଲ ଲାଗେ।
ହୁଁ ଛୋଟ ଛୁଆଙ୍କ କଥାରେ ଟିକେ ଶୁଣିବା ପାଇଁ ଭଲ ଲାଗେ ଆଉ।
ହୁଁ ଚାରି ବର୍ଷ ହେଲା।
ହଁ ଆମ ଗୁଗୁଲ ଟୋବା ସେ ଦଶ ମାସ ସାନେ ସେ ଯେତେବେଳେ ଲାଡୁ ଜନ୍ମ ହେଲା ଆମ ଗୁଗୁଲ ବା ସେତେବେଳେ ଆଠିଆଠିଆ ହଉଥିଲା ତା ନାମା କୋଡ ରେ ବସିକି ଫଟ ଫଟୋ ଉଠେଇଛି ତିନି ଜଣ ଯାକ ତା ମାମା ସିଏ ଲାଡୁ ତିନି ଜଣ ଯାକ ଫଟୋ ଉଠେଇଛନ୍ତି।
ହଁ।
ହୁଁ ଦଶ ମାସ ବର୍ଷା ନ
ଓୁହ ନା ତୁମ ଆଡେ ଟିକେ ଥଣ୍ଡା ଲାଗୁଥିବ ନଈ କୂଳକୁ ପବନ ଫବନ
ନା ଆମର ସେମିତି ଗରମ ଥଣ୍ଡା କଣ।
ନଈ କୂଳା ଟା ନା ଟିକେ ହକ ନାହିଁ ପବନ ବ
ହଁ ପବନ ଦଉନି କି ଖରା ଟା ହଉଛିି ନା ଜୋରେ ବାୟୁମଣ୍ଡଳ ତ ଗରମ ଅ ଅଛି ଆଉ ନଈକୂଳ ହେଲେ କଣ ଅଛି।
ଆମର ମା ଏଡେ ଖାଲି କିଏ କ କହିଲା ନା।
ତର ଯୋଉଆଡରେ ଗଛ ପତ ଅଛି ସୋ ଟିକେ ଥଣ୍ଡା ଲାଗୁଥ ସେପଟରେ
ହ ଓଟା କୋଉଠୁ ନାହିଁ ଥଣ୍ଡା ଆ କା ମନେ ହଉଛି ଖାଲି ନୁଗା କୁ ଖୋଲି କୁଆଡେ ଥୋଇଦବା ପିନ୍ଦିକି ବସନ୍ତୁ କି ଖାଲି କଣ ନା ଏମିତି ବା ଇଚ୍ଛା ହଉଛି ଯେତେବେଳେ ଗରମ ହଉଛି ଜୋରସୋରରେ। ରାତିରେ ତ ଆମେ ଘରେ ଆଖି ପିଞ୍ଚା ପକେଇ ପାରୁନୁ।
ହୁଁ।